କୁହ।
କଣ କରୁଥିଲ କି?
ହଁ-ହଁ ହୁଁ ପାଠ ପଢୁଥିଲି ଏବେ ଟିକେ।
ଓହୋଃ ହୋ।
ତମେ?
ହଁ ବସିଥିଲି ତ ଫ୍ରି ହେଇକି ବସିଥିଲି ତ, ସେଇଆ କହିଲି କଲ କର ବୋଲି ଆଉ।
ହଁ-ହଁ ଆଉ?
ଏବେ ବେଶୀ ନେଟୱାର୍କ ପ୍ରୋବ୍ଲେମ ଚାଲିଚି ଟିକେ, ମୁଁ ଏ ପୋଡପିଠା ଖାଉଥିଲି।
ହଁ ରଜ ତମର ଏବେଠୁ ହେଇଗଲାଣି ଷ୍ଟାର୍ଟ?
ହଁ ଆମ ମୋ ମୋ ମୁଁ ଆମ ଘରୁ ଶାଶୁ ଘରୁ କାଲି ଆସିଲି ତ। ଧରିକି ଗୋଟେ ଆସିଥିଲିହେରି ଆଉ ହୁଁ ତମେ କଣ ଖାଇଚ?
ମୁଁ ମୁଁ ପିଠା ଖାଇଥିଲି ଏମିତି ନର୍ମାଲ। ପିଠା ତରକାରୀ ଆଉ।
ଓହୋଃ ଆଉ ଖରା ହଉଛି?
ହଁ ଖରା ଆଜି ହଉଛି, ସେ ସବୁବେଳେ ସ୍ ସନ୍ଧ୍ୟା ବେଳକୁ, ହଁ ସନ୍ଧ୍ୟା ବେଳକୁ ସବୁବେଳେ ବର୍ଷା ହଉଛି, କାଲି କାଳ ବୈଶାଖୀ ହେଇଥିଲା।
ହଁ ଆମର ବି କାଲି ଯୋଉ ମୁଁ ଆସିଲା ବେଳେ ଜୋରରେ ପୁରା ବର୍ଷା ହେଲା। କିନ୍ତୁ ଏଇ ଶାଶୁଘର ବରମୁଣ୍ଡା, ବରମୁଣ୍ଡାଠି କିଛି ନାଇଁ ପାଞ୍ଚ ମିନିଟ୍ ବର୍ଷା ହେଇଛି। ଆମ ଘରଆଡେ ପ୍ରବଳ ବର୍ଷା ଘଡ଼ଘଡ଼ି।
ହଁ କାଲି ଭୁବନେଶ୍ୱର ଆଉ ଏଠି ବହୁତ ଦୋଉଥିଲା।
ହୁଁ। ଏପଟେ କିଛି ନାହିଁ ସେଆଡେ ବେଶୀ।
ହୁଁ-ହୁଁ ଆମ୍ ଆମର ଏଠି ସବୁ ତାର ଛିଡି ଗଛ ଛିଡି ସବୁ ଛିଡି ଯାଇ, ବହୁତ ଜୋରରେ ପବନ ଦେଇଛି।
ଓହୋଃ ଏଠି ବି ସେଇଆ ତିନି ଘଣ୍ଟା ଲାଇନରେ ଆସିଲା ତିନି ଘଣ୍ଟା ପରେ।
ହଁ ଆମର ବି ସେ ଦି ଘଣ୍ଟା ପାଖାପାଖି ଲାଇନ ଯାଇଥିଲା ହେରି।
ହଁ।
ଆଡେ ବେଶୀ ମାନେ ତାର ଛିଡି ନଥିଲା। ଆ ଆମର ସେଇ ଘର ପାଖରେ ହସ୍ପିଟାଲ ଗୁଡା। ସେଠି ପବନ ବାଜି ବାଜି କଣ ଉଡିଆଡି ଆ କାଚ ଫାଚ ସବୁ ଭାଙ୍ଗି ଯାଇଛି, ଯେମିତି ଫୋନି ବାତ୍ୟା ଟାଇମରେ ଯେମିତି ହେଇଥିଲା।
ଲାଇନ୍ ପଳେଇଥିବ ତ।
ହଁ ସେଇଠି ହଁ ଲାଇନ ପଳେଇଥିଲା ଆମର ସମ ସବୁଥି ଲାଇନ ପଳାଏ ହସ୍ପିଟାଲରେ ଲାଇନ ରହେ। ଏର କାଲି ବି ଜମା ରହିନଥିଲା ସବୁ ତାର ପା ଟାଣିଥିଲା ଖାଲି
ଓହୋ ଆମର ବି ଏଠି ସେମତି ଲାଇନ ତ ପଳେଇଲା ଯେ ଏଠି କେବେ ଯାଏନି। କିନ୍ତୁ କାଲି ଯାଇଛି ତିନି ଘଣ୍ଟା ପୁରା କେବେ ବି ଯାଏନି ଗଲେ ପାଞ୍ଚ ମିନିଟ ଯିବ ଆସିବ ହେରି।
ହୁଁ କାଲି ହଁ ଆମର ବି ସେୟା। ଖରା ଦିନେ ଏତେ ଯାଏନି କଲି ହିଁ ଯାଇଛି ଯାହା।
ହଁ ଗାଁ ମାନଙ୍କରେ ବେଶୀ କଟି ଯାଉଛି ଲାଇନ ସବୁ।
ହୁଁ ଗାଁ। ଏଠି ଗୋପାଳପୁର ଏରିଆରେ କାଲି ଗୋଟେ ଦିନ ପୁରା ସକାଳଠୁ ସନ୍ଧ୍ୟା ଯାଏଁ କା
ତମର ଗୋପାଳପୁର କି?
ନା ନା ସେ ଏଇ ଆମର ଏପଟେ କହୁଛି ନା ଆମର କିନ୍ତୁ ଗୋପାଳପୁର ନୁହଁ।
ମୋର ମାଇଁ ଜଣେ ମାନେ ଗୋପାଳପୁରରେ ରହୁଛନ୍ତି। କୋଉଠି ତାଙ୍କର ମୁଁ ଜାଣିନି କିନ୍ତୁ ଗୋପାଳପୁର ଖାଲି ଜାଣିଛି।
ହୁଁ ହୁଁ ଆମର ବି ଅଛି ମାମୁ ଘର।
ଓହୋ
ହୁଁ
ହୁଁ ହୁଁ ଆଉ କୋଚିଂ ସନ୍ଧ୍ୟାବେଳେ ନା।
ହଁ ହଁ
ଉଁ ହୁଁ କାଲି ତ ଜମା ନେଟୱାର୍କ ନଥିଲା।
ନାଇଁ କାଲି ଥିଲା ନା ସନ୍ଧ୍ୟାବେଳୁ ଥିଲା କିନ୍ତୁ ମାନେ ବର୍ଷା ଛାରିଲା ପରେ।
ହଁ ମୋ ପାଖକୁ ତ କିଏ ଫୋନ କରୁଥିଲେ ଜମା ନେଟୱାର୍କ ନାଇଁ। ପୁରା ପ୍ରୋବ୍ଲେମ ଦେଖଉଥିଲା। ହଁ
କଥା ହେଇଥିଲ ଦି ଜଣଙ୍କ ସହିତ ମୋର କଥା ହେଇଯାଇଥିଲ। ହୁଁ
ମୋର ତ ଏମିତି ନେଟୱାର୍କ ପାଇଁ ବେଶୀ ମାନେ ଖାଲି କଟି ଯାଉଥିଲା।
ମୋର ସକାଳ ଟାଇମ କଟୁଥିଲା ଆଉ ଘରେ ବି ବସିଲେ କଟି ଯାଉଛି। ବାହାରେ ଛାତ ଉପରେ କଥା ହେଲେ ଠିକ ଠାକ୍ କରିଛ। ମୋର ଘରେ କଟି ଯାଉଛି। ହୁଁ କାଲି ରାତିରେ ବି ସେମିତି ଛାତ ଉପରେ କଥା ହେଇଥିଲି। ଏବେ ସେମିତି କଥା ହଉଛି। କାଁ ସେଠିକି କଣ ହବ।
ସନ୍ଧ୍ୟାବେଳେ ଛାତ ଉପରେ କାଲି ନା ପର୍ଣତ ପୁରା କାଲି ଦିନ ବେଳେ କଟୁଥିଲା କାଲି।
ହଁ କାଲି ହଁ ସେ ମେସେଜ ବି କହିଥିଲେ ଥାର୍ଟି ମିନିଟ ପାଇଁ।
ହୁଁ। କଲ୍ ଟା ଲାଗୁ ଆଜି ତ ମତେ ଜଣେ କଲ୍ କରୁଛନ୍ତି ସେପଟୁ ତାଙ୍କର ମାନେ ଟାଇମ୍ ଦେଖଉଛି କିନ୍ତୁ ମୋର ଏପଟୁ କଟିଗଲାଣି
ହଁ ହଁ ଏମିତି ହଁ ସିଏ ମୋର କାଲି ଗୋଟେ ହଟ ମାନେ ଲାଗିଥିଲା ଯେ? କିନ୍ତୁ ସେଟା ହେଲାନି ସେଇଟା ଦଶ ମିନିଟ୍ ମାତ୍ର ମୋ ସହିତ କ ମାନେ ମୁଁ ଖାଲି ହ୍ୟାଲୋ ହ୍ଯାଲୋ ହଉଛି। ଜେ ସିଏ ସେପଟୁ କିଛି କହୁନାହାନ୍ତି ସି ଅଟୋମେଟିକ୍ କଟିଲା।
ଓହୋ ହୋ ହଁ ବା ସେମିତି ହେଇଛି। ଏମିତି ହେଲେ କାଉଣ୍ଟ ହଉନି କଟିଯାଉ ରିଜେକ୍ଟ ହେଇ ହେଇ ଯାଉଚି।
ଏମିତି କାଉଣ୍ଟ ହବନି ନା।
ନାଇଁ ହବନି ବୋଧେ ବୋଧେ ହବନି ମୁଁ ବି ସିଓର ଜାଣିନି ମଝିରେ ତ ଦେଖଉନଥିଲା ଏବେ ଆ କେତେ ଟଙ୍କା କଣ ଦେଖଉନଥିଲା ଏବେ ଦେଖଉଚି ଟିକେ।
ତମର ଆସିଲେଣି?
ନା ନା ମୋର କିଛି ଆସିନି।
ତମେ କଣ ତମେ ପା ସତେଇଶି ଟା କଲଣି।
ମୋର ସରିଲାଣି ସବୁଯା ଆସିନି କିଛି।
ସରିଲାଣି କିଛି ଆସିନି? ସତେଇଶ ଟା କରିସାଇଲଣି ତମେ କେତେ କେତେ କେତେଟା ସପ୍ତାହ କଲଣି? ତିରିଶ ଟା।
ହଁ ତିରିଶ ଟା କରିଚି। ତିରିଶ ଟା କରିଚି କିନ୍ତୁ କେ ଜାଣି କଣ ମୁଁ ଆଉ ଜାଣିନି।
କଣ ପଚାରୁନ ତମେ ଗ୍ରୁପ୍ ରେ?
ହଁ ପଚାରିଦେଇ ତାଙ୍କୁ ମେସେଜ୍ କରିଥିଲି ସେ କହିଲା ଆସିନି ଆସିବ।
ଓହୋ ୱିକ୍ଲି ପା କହୁଛନ୍ତି କରିବାକୁ।
ଆ ମୋ ଭଉଣୀର ପଳେଇ ଆସିଚି ଆସିବ ତାଙ୍କର କେତେ ହେଲେ ମୁଁ ଜାଣିନି ଆସିଚି ବୋଲି କଉଥିଲା ମଝିରେ ମୁଁ ଠିକ୍ ସେ ଜାଣିନି କେତେ କଣ?
ସିଏ ଦେଇଥିଲେ ବୋଧେ ନଂ ଫା ନମ୍ବର ଦେଇଥିବେ ଆଇଡି।
ସିଏ ସିଏ କେବେଠୁ ସାରିଦେଲାଣି ମୋର ତ ସରିଲା ବୋଧେ କାଲି ସରିଲା। ସରିଲା ସିଏ କେବେଠୁ ସାରିଦେଇଚି ଆଉ। ମୁଁ ବି ଜାଣିନି ମୁଁ ତ ଏବେ ନୂଆ କରୁଚି। ଏବେ ଟୁ ୱି
ସିଏ ତ ମତେ କଇଲେ କି ପା ଏମିତି ପାନସ୍ ଟା ଟାକ୍ସ ଦେବେ ପାନସ୍ ଟା ସରିଲା ପରେ ତାପରେ ଯାଇଁକି ଏମିତି ଏମିତି ମିଳିବ।
ହେଇଥିବ ନାଇଁ ତାହେଲେ ମୁଁ ବି ଜା ମୁଁ ବି ଏ ଜାଣିନି।
ୱିକ୍ଲି ଦଉଚନ୍ତି କି ମନ୍ଥଲି ଦଉଥୁବେ।
ହଁ କେତଳ କେମିତି କି ପନ୍ଦର ଦିନିରେ ଥରେ ଠିକ୍ ନାହିଁ ସେମିତି କିଛି।
ଓହୋ।
ହୁଁ।
ହୁଁ କି ଆଇଡି ଫାଇଡି ହେଇନଥିବ କି କଣ ହେଇଥିବ ଆଉ।
କଣ ପ୍ରୋବ୍ଲେମ୍ ହେଇଥିବ।
ହୁଁ। ମୁଁ ତ ଦେଇନି ସିଏ ଯେତବେଳେ କହିବେ ନା ସିଏ କହିବେ ଯେତବେଳେ ମୋ ଭଉଣୀ ମୋଠୁ ଆଗ ଜଷ୍ଟ୍ ଆଗ କରିଚି ନା ତା ଯଦି ହେଇଗଲା ସିଏ ମତେ କଇବ କଇଚି।
ହଁ। ହୁଁ ମୋର ବି ସେଇଆ ମୋର ବି ମୋ ଭଉଣୀର ବି ଆସିଛି ଏବେ ବି ଏଇ ଚାରି ପାଞ୍ଚ ଦିନି ଚାରି ପାଞ୍ଚ ଦିନ ହବ। ମୋର ଆସିନି ଆସିବ ବୋଧେ କେତେ ଆସିବ କିଛି କହିନଥିଲା ବୋଧେ।
ହୁଁ ହୁଁ ତମେ ଆଏ ଆ ତମେ ଦଉନ ଆଇ
ହଁ ଦେଲେ ଜଣା ପଡିଯିବ।
ହଁ ତାଙ୍କୁ ପଚାରିବେ ସିଏ ଯଦି ଦେଇଥିବେ ତ ତମେ ଦେଇଦବ।
ହୁଁ ହୁଁ ହୁଁ।
ହୁଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ହୁଁ ବାବାଙ୍କର ତ ଦେହ ଭଲ ନାହିଁ। ବାବା ଘରେ ଅଛନ୍ତି ମାମା ବି ଘରେ ଅଛି। ଅଫିସ ଯାଇଥିଲା।
ଓହୋ ବି ଦିଜଣ ଜବ କରୁଛନ୍ତି।
ହୁଁ ବାବାଙ୍କର ସାଇ କଲ ଦୋକାନ ମାମା ବ୍ୟାଙ୍କ ମାନେ ଯେମତି ଏଚ ଡି ଏଫ ସି ଲାଇ ଫରେ ଯୋଉ ହଁ ସେମିତି ତାଙ୍କ ପାଖେ ଆସି କରିବେ ବୋଲି ଆଉ ସେନ୍ତି ଏବେ ବି ଜଏନ୍ କରୁଛି।
ହଁ ଭଲଟା ଭଲ ଏଚ ଡି ଏଫ ସି ଲାଇଫଟା ଭଲ। ହଁ
ସେଇଟା ବି କରିଛି ଆଉ କେତେ ଜଣ କରିବ ବୋଲି?
ନା ଦୋକାନ ବନ୍ଦ ଅଛି।
କଣ?
ଦୋକାନ ବନ୍ଦ କରିଦେଇଛ ନା କଣ ଦେହ ଭଲ ନାହିଁ ବୋଲି ଆଜି।
ହୁଁ ହୁଁ ଆଜି ନୁହଁ ଚାରଦିନ ହେଲାଣି।
ଓହୋ ଆସିବୁ ହଉ ହଉ। ରୋଷେଇ ସରିଲାଣି।
ମୁଁ ରୋଷେଇ କରିନି ହଁ ମାମା ହଁ କରିଛି।
ଓହୋ ତମକୁ ଆସିଛି ନା ଆସିନି?
ମତେ ସବୁ ଆସେ ମୁଁ କରେ ବଟ ଏମତି ଦିନରେ ଏମତି ମାନେ ମାମା ତ କରେ କରିଦିଏ। ଏ ସନ୍ଧ୍ୟାବେଳେ ଏମତି ମୁଁ ଏମିତି ଚଟପଟା ଖାଇବା କିଛି ବନାଏ ଏମିତି ଭାତ ଫାତ ସେ ତ ମମି ଥାଏ ତ କରିଦିଏ।
ହଁ ଘରେ ମାମା ଥିଲେ କରିବାକୁ ଇଚ୍ଛା ହବନି।
ନାଇଁ ମାମା ଥିଲେ ମତେ ତାର ଯଦି ଦେହ ଭଲ ଥାଏ ଥରକ ମୁଁ କରିଦେବି କରିଦେବି। ମାମା ମୋର ଫିଟ ମାନେ ତାକୁ ଏତେ ବୟସ ବି ତା କରିପାରିବ ମାନେ ସେମିତି
ହଁ ହଁ ମୁଁ ଏବେ ଯାଇଥିଲି। ଯେ ମୋ ମାମା ସବୁ ମୋ ମାନେ ମୋର ଗୋଟେ ବର୍ଷର ଝିଅ ନା। ସେ ତା କାମ କରିଦଉଥିଲେ ସବୁ।
ତମ ମାମା ଏଯେଡ ହେଇଥିବେ
ହୁଁ ହେଲେ ହେଲେ ସେ ଘର କାମ କରୁଛି ମୋ ଝିଅର ସବୁ କାମ ଖାଇବା କରିିରେ ସବୁ ମୁଁ ବି ବର୍ଷେ ଯାଏ ଥିଲି ନା ତାଙ୍କ ପାଖରେ ଆମ ଘରେ ଥିଲି ଝିଅକୁ ନଅ ମାସ ହେଲାଠୁ ଆସିଲି।
ହୁଁ।
ସବୁ କାମ ତାର କର ସବୁ କାମ ତାର କରିଦଉଛି।
ହଁ ମା ହିଁ କରନ୍ତି କାହିଁକିନା ସେମାନେ ସବୁ ଜାଣିଥାନ୍ତି ନା?
ହଁ ସେମାନେ ହଁ କରିବେ ଖୁଡି ଆମର ଜଏଣ୍ଟ ଫାମିଲି ନା? ସମସ୍ତେ କରିଦେବେ।
ହୁଁ ହୁଁ।
ମିଶା ମିଶି ହେଇକି ସବୁ କାମ କରିଦିଅନ୍ତି ଆଉ
ତମେ କଣ ତମ ତ ତମେ ବି ଶାଶୁ ରହୁନ କି?
ମୁଁ କାଲି ଆସିଲି।
ଶାଶୁ ମାନେ ବାପ ଘରକୁ ଆଇଲ କାଲି।
ନାଇଁ ବାପ ଘରୁ ଶାଶୁ ଘରକୁ ଆସିବି।
ଓ ହୋ।
ହୁଁ ଥିଲି ଏବେ ଆ ଆର ରବିବାର ତ ଯାଇଥିଲି ରବିବାର ଆସିଲି ଆଉ।
ବେବି ର କେୟାର ନେଇ ପାରୁନ ନା କଣ ସେମାନେ ରଖୁଚନ୍ତି?
ନାଇଁ ନାଇଁ ମୋର ମାମୁଁ ଘରକୁ ମୁଁ ଯାଇଥିଲି ତଣ ଟେ ମନ୍ଦିରକୁ ଯିବାର ଥିଲା।
ହୁଁ ହୁଁ।
ସେ ଆମ ମାମଁ ଘରୁକୁ ଯାଇଥିଲୁ ଏମିତି ଖରାକୁ ତାର ଦେହ ପୁରା ଖରାପ ହେଇଗଲା। ସେଥିପାଇଁ ସେଆଡୁ ଆମ ଆ ଡାଇରେକ୍ଟ ଟ୍ରେନ ରେ ଆମ ଘରକୁ ପଳେଇ ଆସିଲି। ଏଠି ମୋର ବି ଦେହ ଖରାପ ହେଲା ତାର ବି ଦେହ ଖରାପ ମୁଁ କହିଲି ମୁ ଶାଶୁ ଘରୁକୁ ଆାଇଲେ କେହି କଣ ମାନେ ହଇରାଣ ହେବେ। ସେଥିପାଇଁ ହ ସିଆଡେ ପଳେଇଲି ସିଆଡେ ମାମା କରିଦେଲେ ସବୁ। ପୁରା ଝାଡା ବାନ୍ତି ହେଲା ଝିଅର ସବୁ ପୁରା ହଇରାଣ ହେଇଗଲୁ। ଆଜି ଗଲୁ ରହିଥାନ୍ତୁ ହଁ ଆଜି ଗଲ ଉ ରହିଥାନ୍ତି ତିନି ଚାରି ଦିନ ଆଜି ଗଲେ କାଲି ପଳେଇ ଆସିବି ଏତେ ତାର ଦେହ ଖରାପ ହେଲା ଏତେ ଗରମ ସିଆଡେ ବହୁତ।
ହୁଁ ହଁ ଏଠି ତମେ ଶାଶୁଘରେ ଥଣ୍ଡା ଲାଗୁଥିବ ଯେମିତି ଏସିି ବେସିି ଥିବ।
ହଁ ହଁ ଆମ ଆମୋ ବାପ ଘର ତେ ଦିନରାତି ଚାଲିଚି ଏ ସି। ନାଇଁ ମୋ ମାମୁଁ ଘରେ। ମାମୁଁ ଘରେ ସିଆଡେ ଗରମ। ମୁଁ ରଖୁଚି ନହେଲେ ଆଉଥରେ କଲ କରିବି ହେଲା କାଟିଦିଅ। ହେଇଗଲାଣି ନା ଆଉଥରେ ଫୋନ କରିବ। ନାଇଁ ନାଇଁ ନାଇଁ ନିଜେ କାଟ କାଟିଦିଅ।
ନାଇଁ ନାଇଁ ନିଜେ କାଟନ୍ତିନି ସେ ତାର ମନକୁ କଟିବ।
ନାଇଁ ମତେ ଭଉଣୀ କଲା ଦଶ ମିନିଟ ଉପରେ ହେଲେ କାଟିଦବ ନିଜେ ନହେଲେ ମାନେ ହବନି।
ହଉ ହଉ ହୁଁ।